ହ୍ୟାଲୋ।
ହଁ ଭାଇ ଜୟ ଶ୍ରୀରାମ।
ଶ୍ରୀରାମ ଜୟ ଶ୍ରୀରାମ ଜୟ ଶ୍ରୀରାମ।
ଆଉ ସାଙ୍ଗ କଣ କରୁଛୁ, ଶୋଇନୁ କି?
ନାଇଁ ଶୋଇନି ଆଉ, ଶୋଇବା ଆଉ ଗରମ ହଉଛି। ଆଉ ଆପଣଙ୍କ ସାଡେ ଗରମ କଣ କେମିତି ପଡିଚି?
ହଁ ସାଙ୍ଗ ଗରମ ଧୀରେ ଧୀରେ କମିବାରେ ଲାଗିଚି ଆଉ। ବହୁମାତ୍ରାରେ ଗରମ ହଉଥିଲା, ଆଉ କଣ ମୁଁ ସାଙ୍ଗ ତତେ କହିବି, ଆଉ ଘର ପାଖରେ ଗୋଟେ ବୁଢାଟେ ମୃତ୍ୟୁବରଣ କରିଗଲା ଏଇ ଗରମରେ। ଗରମ ନ ସହି ନ ଗରମ ସହିପାଇଲା ନାହିଁ ଆଉ ମୁର୍ ମୃତ୍ୟୁବରଣ କରିଗଲା, କଣ ମୁଁ କଣ ମୁଁ ସାଙ୍ଗ ତୋତେ କହିବି? ଆଉ ବୁଢା ବୁ-ବୁଢା ଟି ମୋର ଅତି ନିଜର ଥିଲା। ଆଉ ଉମ୍ ରାତିରେ ମତେ ଗପ ସେ କହେ, ଭଲ ଭଲ ଗପ ସବୁ କହେ।
ହୁଁ-ହୁଁ।
ଏବଂ ବୁଢାଟି କଥା ମନ ପଇଲା ବେଳକୁ ଆଖି ମୋର ଠଳମଳ ହୋଇଯାଉଛି ଲୁହରେ।
ଆମ୍ ବୁଢା କଥା ଟିକେ କହୁନାହାଁନ୍ତି କୁହନ୍ତୁ ଟିକେ।
ହଁ ହଁ ବୁଢା ଟିକେ ବୟସ ହବା ସହିତ ତାର ଚମ ଚମ ଧୁଡ଼ୁ ଧୁଡ଼ୁ ହୋଇଗଲା
ବୁଢାଟି ଭଲ ବୁଢା ଥିଲା, ଗାଁ ଗାଁ ଗାଁ ର ଆଖପାଖ ଗାଁ ରେ ତାର ଭଲ ନାଁ ଥିଲା।
ହଁ।
ଏବଂ ବୁଢ଼ାଟି ଦେଖିବାକୁ ଗୋରା ତକ ତକ ବୁଢାଟି ର ଗୋଟେ ଚା ପାଖରେ ଚାଖୁଣ୍ଡା ଗଛ ତଳେ
ଆଜ୍ଞା।
ଜଳିଖିଆ ଦୋକାନ ଥିଲା, ମୁଁ ଥରେ ତା ଜଳଖିଆ ଦୋକାନକୁ ଯାଇଥିଲି। ବୁଝିଲୁ ମୁଁ ଥରେ ତା ଜଳିଖିଆ ଦୋକାନକୁୁ ଯାଇଥିଲି। ଜଳିଖଆ ଜଳିଖିଆ ଦ ଦୋକାନ ଟି ବରନା ପତ୍ରରେ ତିଆରି ହୋଇଥିଲା। ଛଣ ଛପର ବର୍ଷା ହଉଥାଏ। ଟୋପେ ଟୋପେ ପାଣି ଟିପି ଟିପି ହୋଇ ପଡୁଥାଏ।
ଆଜ୍ଞା।
ମିଠା ମିଠା ମିଠା ଗୁଡିକ ହଁ ଗୋଟେ କୁଣ୍ଡରେ ମିଠା ଗୁଡିକ ଗୋଟେ କୁଣ୍ଡରେ ଥୁଆ ହୋଇଥାଏ।
ଆଜ୍ଞା।
ଆ ଢାଙ୍କୁଣ ନଥାଏ, ମାଛ ବାଛ ଗୁଡିକ ତାପରେ ଭଣ ଭଣ ହୋଇ ଉଡୁଥାନ୍ତି।
ହ।
ମାଛି ଗୁଡିକ ତା ଉପରେ ଭଣ ବଣ ହୋଇ ଉଡୁଥାନ୍ତି।
ଆଜ୍ଞା।
ଆଉ ବରା ଗୁଡିକ ଶୁଖିଲା ଶୁଖିଲା ଶୁଖିଲା ଦେଖା ଯାଉଥା ଏବଂ ସିଙ୍ଗଡା ଗୁଡିକ ଥୁଆ ହୋଇଥାଏ। ଏବଂ ପେଡ଼ା ଲଡୁ ସବୁ ଥୁଆ ସବୁ ଥୁଆ ହଉଥାଏ।
ଆଜ୍ଞା।
ମୁଁ ଠୁକୁ ଠୁକୁ କରି ମୁଁ ଠୁକୁ ଠୁକୁ କରି ଯାଉଥାଏ।
ଆଜ୍ଞା।
ବୁଢ଼ାଟି ଧଡ଼ପଡ଼ ହୋଇ ଉଠିଲା। କହିଲେ ଆରେ ବାବା କିଏ ତୁ ମୁଁ। କହିଲି ଜେଜ ମୋତେ ଚିହ୍ନି ପାରୁନ।
ପେଡ ଖରା ଦିନର କଥା କହୁଛନ୍ତି ବାନେ
ଖରା ଦିନର କଥା କହୁଚି।
ହୁ ହୁଁ ପୁରା ନିଧୁମ ଖରାବେଳ।
ନି ନିଦୁମ ଖରା ବେଳ ମେଘ ସେତେବେଳେ ଟିକେ ଟିକେ ଆସୁଥାଏ।
ଆପଣ ଚାଲି ଚାଲି ଆପଣ ଚାଲି ଚାଲି ଯାଉଥାନ୍ତି ଦୋକାନ ପାଖକୁ।
ହଁ ମୁଁ କହିଲି ମୁଁ ମୁଁ କହିଲି ଜେଜ ତମେ ମତେ ଚିହ୍ନି ପାରୁନା ମୁଁ ବା ତମର ସେଇ ନାତି।
ହଁ।
ତମେ ଯାହାକୁ ରାତି ପାଇଲେ ଗାଳି ଦିଅ।
ହଁ।
ଜେଜ ଜେଜେ କହିଲେ ଆରେ ବାବା ତୁ କେତେବେଳେ କେତେବେଳେ ଆସିଲୁ ମୁଁ କହିଲି ଆ ଆଜ୍ଞା ଏବେ ସାଙ୍ଗେ ସାଙ୍ଗେ ଆସିଲି ଏବେ ଜଷ୍ଟ ପହଞ୍ଚିଲି ତମେ ଶୋଇଥିଲ ଆଉ। ମୁଁ ଉଠେଇଲିିନି କିନ୍ତୁ ତମେ ନିଜେ ନିଜେ ଧଡ୍ ପଡ୍ ହୋଇ ଉଠିଲ। ତମେ ବୋଧେ ଜାଣିପାଇଲ ମୁଁ ଆଇଚି। ଜେଜ ହଁ ହଁ ଜେଜ ଜେଜ କହିଲେ ହଁ ରେ ବାବା ମୁଁ ଜାଣି ପାଇଲି ତୁ ଆସିଲୁ ବୋଲି। ମୁଁ ତତେ ଥରେ ସ୍ୱପ୍ନରେ ଦେଖିଥିଲି।
ହୁଁ
ମୁଁ କ ମୁଁ କହିଲି ଜେଜେ ସତରେ ତମେ ମତେ ସ୍ୱପ୍ନରେ ଦେଖିଥିଲ। ଜେଜେ କହିଲେ ହଁ ରେ ବାବା ମୁଁ ତୋତେ ସ୍ୱପ୍ନ ରେ ଦେଖିଥିଲି। ତ ଚେହେରାକୁ ମଧ୍ୟ ମୁଁ ଆକଳନ କରିଥିଲି।
ଆଜ୍ଞା ତାପରେ ଆପଣ ଘରକୁ ଗଲେ ନା ଘରକୁ ଗଲେନି ବିଲେ ବିଲେ ଚାଲିକି
ଏଟେ ରୁ ଏଡେ ବଡ ଟେ ହେଇଗଲୁ ମୁଁ ଜାଣିପାଇଲିନି। ତାପରେ ମୁଁ ଜେଜେଙ୍କୁ କହିଲି ମୁଁ ଜେଜ ଯାଚୁଥାନ୍ତି ମୁଁ ମନାକରୁଥାଏ ଜେଜ ଯାଚୁଥାନ୍ତି ମୁଁ ମନା କରୁଥାଏ ଜେଜ କଣ କଲେ ନା ଗୋଟେ ଛୋଟିଆ ପ୍ଲେଟରେ ଗୋଲାପଜାମୁ ଦୁଇଟି ଏବଂ ଚାମଚ ଗୋଟେ ମତେ ଆଣି ଧରଇ ଦେେଲେ ଏବଂ ପାଣି ଗ୍ଲାସ ଗୋଟେ ଧରଇଲେ
ହଁ।
ମିଠା ଦିଟାକ ଖାଇଲି ମିଠା ଦୁଇ ଟାକ ଇଛା ହୋଉ ନ ଥାଏ ଖାଉ ଇଚ୍ଛା ହଉନଥାଏ ଖାଇବାକୁ କିନ୍ତୁ ଜେଜେଙ୍କର ବାଧ୍ୟ ବା କଣ ଆପଣଙ୍କୁ କହିଲି ସେ ଦୃଶ୍ୟ ଗୁଡିକ ଆପଣଙ୍କର କଣ ମନେ ରହିଲାନି ମାଛି ଭଣ ଭଣ ହଉଥାଏ।
ସେଟାରେ ଶୁଣନ୍ତୁ ଶୁଣନ୍ତୁ ମିଠା ଜିନିଷ ମାନେ ଶୁଣନ୍ତୁ ମୁଁ କହୁଛି ମିଠା ଜିନିଷ ମାନେ ମାଛି ତ ଅଟୋମେଟିକ ଯିବେ ନା
ହଁ।
ତା ବୋଲି ଆମ ଜିନିଷ ଟା ଖାଇବେନି ନାଁ ସେ ଗୋଟେ ଶ୍ରଦ୍ଧାରେ ଦେଇଚି ନାଁ ଜିନିଷ ଟା
ହଁ ନାଇଁ ମୁଁ ସେଇଥିପାଇଁ ମୁଁ ସେଇଥିପାଇଁ ଟି ହଁ ନାଇ ମୁଁ ଟିକେ ଖାଇ ଖାଇଲି ଗୋ କଷ୍ଟେ ମଷ୍ଟେ ଗୋଟିଏ ଗୋଟିଏ ମିଠା ମୁଁ ଖାଇଲି କଷ୍ଟେ ମଷ୍ଟେ କ କ ହଁ ନାଇଁ ନାଇଁ ନ ହେଲେ ଜେଜେ ଙ୍କର ମନ ଦୁଃଖ ହୋଇଥା ହେଇଥାନ୍ତା। ଜେଜେବୀ ମରିବା ମରିବାକୁ ହେଲେଣି ଆଉ ତାଙ୍କ ମନରେ ଆଉ କଷ୍ଟ ଦେଲେ ହବ ନା
ହୁଁ ହୁଁ ଠିକ୍ ଠିକ୍ ଠିକ୍
ହଁ ତାପରେ ମୁଁ ମିଠା ଦୁଇଠା ଖାଇଲି ଖାଇକି ଖାଇକି ବାଟରେ ଆସୁଥାଏ ନିଧୁମ୍ ଖରା ମେଘ -ମେଘ ଟୋପା ଟୋପା ପକଉଥିଲା ମେଘ ଛାଡିଗଲାଣି ନିଧୂମ୍ ଖରା
ଆଜ୍ଞା ସେ ଵିଲେ ବିଲେ ବୋଧେ ଚାଲି ଚାଲି ଯାଉ
ପୁରା ଅଲଗା ପ୍ରକାର ଖରା ଆଉ ଆମ ଗାଁ ଗାଁକୁ ସେତେବେଳେ ରାସ୍ତା ହେଇନଥିଲା ଆମେ ବିଲ ହିରରେ ଯିବା ଆସିବା କରୁଥାଉ
ଆଜ୍ଞା।
ହଁ ସେ ବିଲ ହିରରେ ଯିବା ଆସିବା କରୁଥିବା ସମୟରେ ବାଟରେ ମୋ ଦେହ କଣ ହେଇଗଲା ଗମ୍ ଗମ୍ ହୋଇ ଝାଳ ଗୁଡ଼ିକ
ଆଜ୍ଞା ହୁଁ ଆପଣ ସେ ବରଗଛ ମୂଳେ ବସିଗଲେ ବୋଧେ?
ଶୁଣୁନାହାନ୍ତି ଆପଣ ମୁଁ କହୁଛି ନଳକୂପ ଟିଏ ଥାଏ। ମୁଁ ସେଠିକ ଗଲି ଗାମୁଛା ଗାମୁଛା ଗାମୁଛାକୁ ଓଦା କରିଦେଲି ଓଦା କରିକି ମୁଣ୍ଡ ମୁ ପୋଛି ପାଛି ହେଇ ଭଲ ଭାବରେ ମୁଣ୍ଡରେ ପକେଇଦେଲି ମୁଣ୍ଡରେ ପକେଇ ଦେଇ ଧୀରେ ତ୍ସୀରେ ଧୀରେ ଧୀରେ ଗୋଟିଏ ଗୋଟିଏ ଗୋଡ଼ ପକାଇ କିଛି ବାଟ ଆଇଲି କିଛି ବାଟ ଆସିଲା ବେଳକୁ ଗୋଟିଏ ଚାନ୍ଦିନୀ ଟିଏ ଥାଏ ଏବଂ ଚାନ୍ଦିନୀ ଚାରି ଗୋଟେ ବେଲ ଗଛ ଗୁଡ଼ିକ ହୋଇଥାଏ।
ହୁଁ ନା ବରଗଛ ଟେ ଥିଲା କଣ ହେଲା ବରଗଛ
ଗଛ ଟା ଭାଙ୍ଗି ବାତ୍ୟାରେ ଉପୁଡି ଯାଇଥିଲା। ହଁ ସେ ବେଲ ଗଛ ଗୁଡିକ ଥାଏ ମୁଁ ସେ ଚାନ୍ଦିନୀ ଉପରେ ଠକ୍ କିନା ବସି ପଡିଲିି।
ଆଜ୍ଞା।
ହଁ ତମ କଥା ମୋର ମନ ପଡିଲା ଆଉ ତମେ କେମିତି ଅଛ ତମର
ଆଜ୍ଞା ଆଜ୍ଞା ଆଜ୍ଞା ଭଲ ଭଲ କୁହନ୍ତୁ। ତ ଆପଣ ମୁଁ ତମକୁ କହୁଥିଲି ସେ ଯୋଉ ଆପଣଙ୍କୁ କହୁଥିଲି ସେ ଯୋଉ ଆମର ସେ ଯୋଉ ଜାଗା ଟା ଯୋଉ ଆମର କିଣା ହେଇଥିଲା।
ହଁ।
ଜାଗାରେ ଟିକେ ମାନେ ପ୍ରୋବ୍ଲେମ ଅଛି ବୁଝିପାରୁଛ ନା ନାଇଁ ସେ ନାଇଁ ଶୁଣନ୍ତୁ ନାଇଁ ଶୁଣନ୍ତୁ। ଆମର ଯୋଉ ଜାଗାଟା କିଣା ହେଲା ହେଲା କି ଆପଣ ତ ଜାଣିଛନ୍ତି ନା ବିଷୟରେ ବହୁତ କିଛି ଆପଣଙ୍କୁ ଆପଣ ଆପଣ କହିଦେଲେ ନା ମା ମୁଁ ଆପଣଙ୍କୁ ପଚାରିଛି ମୁଁ କହିଲି ଭାଇ ଆଉ ସୁତେଇବାଟା କଣ କରିବେ କିଣିବେ ନା ନାଇଁ ଆଉ ଆପଣ ତ କହିଥିଲେ ନା ହଁ ବୋଲି କିଛି ପ୍ରୋବଲେମ ନାହିଁ ବୋଲି କିନ୍ତୁ ମାନେ ତାଙ୍କର ଏତ ପ୍ରୋବ୍ଲେମ୍ ଅଛି ବୋଲି ଆମେ ଆଉ ଜାଣିନୁ ନା ଆମେ ତାଙ୍କୁ ପଇସା ଟା ଦେଇ ଦେଇଛୁ। ଆଉ ସେ ଜାଗାରେ ଏତେ ପ୍ରୋବ୍ଲେମ୍ ଏତେ ପ୍ରୋବ୍ଲେମ୍ ମାନେ ବହୁତ ପ୍ରୋବ୍ଲେମ୍ ଅଛି ସେ ଆଉ ମାନେ ଆମେ ତ ଆଡଭାନ୍ସ୍ ଦେଇ ଦେଇ ଦେଇଛୁ ନା ତୁ ଦେଲା ପରେ କିନ୍ତୁ ସେଇନା ସିଏ ଆମ ନାଁକୁ ହେଇପାରୁନି ବୁଝିପାରୁଛ ନା ନାଇଁ
ନାଇଁ ଆପଣ ଯାହାଠୁ କିଣିଛନ୍ତି ସେ ଲୋକଟା ବି ଅଳିଆ ଲୋକଟା
ଆଜ୍ଞା ଆଜ୍ଞା ନାଇଁ ସେଇଟା ହେଲା ଆପଣ ଶୁଣନ୍ତୁ ମୁଁ ଆପଣ ଯେତେବେଳେ ପ୍ରଥମେ କହିଲି କହିଲି ଭାଇ ଆଉ ଏଇ ଯିବା ଏ ଜାଗାଟା କିଣିବା କି ନାଇଁ ଆପଣ ତ ସେତେବେଳେ କହିଥିଲେ ନା ହଁ କିଣ ବୋଲି କିଛି ଅସୁବିଧା ନାହିଁ ବୋଲି କିନ୍ତୁ ଏତେ ପ୍ରୋବ୍ଲେମ୍ ଅଛି ବୋଲି ଟିକେ ଆପଣ ଜଣେଇବା କଥା କି ନାଇଁ ଆପଣ ହଉଛନ୍ତି ଶୁଣନ୍ତୁ ଆପଣ ହଉଛନ୍ତି ଗୋଟେ ଆମର ନିଜ ଲୋକ ହେଲା କି ଆପଣ କଣ ହେଇଛନ୍ତି ଗୋଟେ ପରଲୋକ ହେଇଛନ୍ତି। ଆପଣଙ୍କ ଶୁଣ ଆପଣଙ୍କ ଉପରେ ମୁଁ ଭରସା କରିଛି ବୁଝିଲ ନା ନାଇଁ
ହଁ।
ଆଜ୍ଞା ଆଚ୍ଛା ଆପଣଙ୍କ ଉପରେ ଭରସା କରିକି ମୁଁ ସେ ତାଙ୍କୁ ପଇସା ଦେଇଥିଲି କିନ୍ତୁ ଏଟା ହବ ବୋଲି କିଛି ଠିକ୍ ଠାକ୍ ଲାଗୁନି ଆଉ ଗୋଟେ କାମ କଣ ସେଟା ଆପଣ ଚାହିଁଲେ ସେଟା ମାନେ କିଛି କରିପାରିବେ।
ହଁ।
ଆପଣ ଯଦି ନ ଚାହିଁବେ କିଛି କରି ମୁଁ କିଛି କରିବି ଶୁଣନ୍ତୁ ଶୁଣନ୍ତୁ ଆପଣ ହଉଛନ୍ତି ଆପଣଙ୍କର ସେ ଟିକେ ଭଲ ଚିହ୍ନା ପରିଚୟ ଲୋକ ହେଲାକି ହୁଁ ସେଇୟା ହଉଛି କଥା ଆପଣ ଟିକେ କଣ କେମିତି କରିକି କରନ୍ତୁ ଆଉ ସେ ଜାଗା ଟାକୁ ଆମକୁ ଯଦି ଦେବା କଥା ଦିଅନ୍ତୁ
ିଲା ତୁ କଣ ପଚାରିଲା ଭଳିଆ ପଚାରିଲୁ ତୁ ଉପର ଠାଉଁରିଆ ମତେ ପଚାରିଦେଲୁ
ନା ଉପର ଠାଉଁରିଆ ଉପର ଠାଉଁରିଆ କାଇଁ କିଛି ନାହିଁ ମୁଁ ପଚାରିଛି ଆପଣଙ୍କୁ ଆପଣ କହୁଛନ୍ତି ଉପର ଠାଉଁରିଆ ଉପରଟା କିଛି ପଚାରିବା ରଜାଇ ମୁଁ ଆପଣଙ୍କୁ କହିଥିଲି କାରଣ ଆପଣ ଜାଣିଛନ୍ତି ତା ବିଷୟରେ ବହୁତ କିଛି ଜାଣିଛନ୍ତି ସେଥିପାଇଁ ମୁଁ ଆପଣଙ୍କୁ କହିଥିଲି। ତା ବଲେ ଆମର ଯୋଉ ଜିନିଷ ସେଇଟା ଆପଣ ମୁ ଜଣା
ହଁ।
ହେଇଟା ସେଇଟା ଆପଣଙ୍କ ଆଜ୍ଞା ଆମେ କହୁନା ଏଇ ଜିନିଷ ଟା ସେଦିନ ଗୋଟେ କିଣା ହେଇ ଥିଲା ଗୋଟେ ଘରଟେ କିଣା ହେଇଥିଲା ସେଠି ଆପଣ ବି ଥିଲେ ଆପଣ ବି କହିଥିଲେ। ସେଇଟରେ କିଛି ପ୍ରୋବ୍ଲେମ ନଥିଲା। ସେଇଟା ତ ଆପଣ କହିଥିଲେ ସେଥିରେ କିଛି ପ୍ରୋବ୍ଲେମ ନଥିଲା। କିନ୍ତୁ ଏଇଟା ଭାରି ପ୍ରୋବ୍ଲେମ ହଉଛି ଆ ସେଇଟାକୁ ମାନେ ଆପଣ କଣ ଗୋଟେ କରନ୍ତୁ ଆଉ। ଆପଣ ଶୁଣନ୍ତୁ ଆପଣ ଯଦି କିଛି ନ କହିବେ ତାହେଲେ ଆଉ ଆମେ କଣ କେମିତି କରିବା? ଆପଣ ହଉଛନ୍ତି ଆମର ଗୋଟେ ନିଜ ଲୋକ ହେଲା କି। ଆଉ ଆପଣ ଯଦି କହିବେ ନାହିଁ ମୁଁ କରିପାରିବିନି ଇଏ କରିପାରିବିନି
ଆରେ ବାବା ଶୁଣୁ ଆରେ ବାବା ଶୁଣୁ ଶୁଣୁ ଆରେ ବାବା ତୁ ମତେ କଣ ପଚାରିଲ ଭଳିଆ ପଚାରିଲୁ। ମୁଁ ସେଦିନ ବାଟରେ ରସାବଳି ଖାଉ ଥାଏ ଥଣ୍ଡା ପିଉଥାଏ। ତୁ ଗୋଟେ ଉପର ଠାଉରିଆ ବାଟରେ ଯିବା ବେଳେ ମ ମତେ ପଚାରିଦେଲୁ। ଆଉ ଦାଦା ଆଉ ସେ ଜାଗା ଟା ମୁଁ କିଣୁଚି
ଛନ୍ତି। ହେଲେ ମୁଁ ଯୋଉ ଗଲି ଆପଣଙ୍କ ପାଖକୁ ଆପଣ ମୋତେ ସେଇଦିନ କଣ କହିଲେ ମତେ କହୁନାହାନ୍ତି। ଆପଣ ଯୋଉ କାମଟା କଲେ ସେଇଟା କଣ ଠିକ କାମ କଲେ?
। ମୁଁ ଠିକ କାମ କରିନି ଆ କଣ ଭୁଲ କାମ କରୁଛି। ମୁଁ କାହା ପ୍ରତି ଅନ୍ୟାୟ କରେ ନା। ମୋ ଜୀବନ ଯାକ ମୁଁ ନ୍ୟାୟ ର ପ
ଆଉ ଠିକ ଅଛି ଆପଣ ରଖନ୍ତୁ। ଆପଣ ରଖନ୍ତୁ।
ମୁଁ ଆପଣ ମୋ ଇଗୋ କୁ ହଟ୍
ନା ଆପଣ ରଖନ୍ତୁ ରଖନ୍ତୁ।